ଲୋ
ହଁ କଣ କରଚୁ?
ଏଇଠି ବସିଥିଲି ତୋର କଣ ନାଗୁନଥୁଲା ତ କଲ ଲାଗୁନଥିଲା।
ଉଁ ମୁଁ ଟିକେ ଘରେ ଆମେ ଟିକେ କେହି ନାହୁଁ ତ ଆମେ ଟିକେ ନଥିଲୁ ଘରେ
କୁଆଡ଼େ ଯାଇଥିଲ?
ଆମେ ଟିକେ ଏଇ ସବୁ ସାଙ୍ଗ ପିଲା ସବୁ ଯାଇ ଥିଲୁ ଗୋଟେ ପିକନିକ ପ୍ଲାନିଂ କରିଥିଲୁ। ତ ଯାଇଥିଲୁ ଟିକେ ବୁଲାବୁଲି କରିବାକୁ ଆଉ।
ହଁ ହଁ କୁଆଡ଼େ ଯାଇଥିଳ ବୁଲିବା ପାଇଁ?
ଆମେ ଟିକେ ଯାଇଥିଲୁ କୋଉଠି କହିଲ ପୁରୀ ଟିକେ ଯାଇଥିଲୁ। ପୁରୀ ତା ପରେ ବି କୋଣାର୍କ, ବାଟ ମଙ୍ଗଳା ସିଆଡେ ସବୁ ଏକାଥରେ ବୁଲାବୁଲି କରି କି ଆସିଲୁ ଆଉ।
ଅହଁ।
ହୁଁ। ନାଇଁ ନାଇଁ ଆସିନୁ ଆସି ବାହାରିନୁ ସେଠୁ ଏଠି ଅଛୁ ଗୋଟେ ହୋଟେଲରେ। ହଁ।
ଆଜିବ ରହିବ।
ହଁ। ହଁ ଆଜି ରହିବୁ। ଆଜି ରହିକି କାଲି ବାହାରିବୁ ଆଉ କାଲି ଅଛି ଟିକେ ସିଏବି ଆଜି ବୁଲାବୁଲି କରିବାର ଅଛି।
ବୁଲିବାକୁ ଯାଇନ?
ନାଇଁ ସି ବିଚ ଟା ଯାଇନୁ। ସି ବିଜ ଟା ଯାଇନୁ ହତ ସେଇ ତ ପୁରୀରେ ବହୁତ ଭିଡ ହଉଛି। ଚି ତ ସେଇଠି ତ ଟାଇମ୍ ହେଇଗଲା ଆଉ।
ଓହୋ। ଓହୋ। ତା ନା ଆଉ ହେଇନି।
ହୁଁଁ ମୁଁ ଭାବିଲି। ଗାଁ ଆଡେ ହେଇନଥିବ ବୋଲି ଏପଟେ ତ ପ୍ରବଳ ଜରେ ବର୍ଷା ହେଇଥିଲା।
ଉଁ ହୁଁ।
ହୁଁ। ପୁରୀରେ ତ ଯୋଉ ଭିଡ ଲୋକ ଯେ ପ୍ରବଳ।
ଲାଇନ ଲାଗୁଥିବ ଆଉ।
ହଁ ପରା ସେ ଯୋଉ ଲାଇନ୍। କୁହ ନା ଠାକୁରଙ୍କୁ ତିନି ଠାକୁରଙ୍କୁ ଦର୍ଶନ କରିବ କିନ୍ତୁ ଏମିତି ଭିଡ ଯେ ତତେ ଠାକୁରଙ୍କୁ ଦର୍ଶନ କରିବୁ ଅଧା ଲୋକ ଲୋକ ବେହୋସ୍‌ ହେଇକି ପଡିବେ।
ହୁଁ ହୁଁ।
ହୁଁ।
ସକାଳେ ଲାଇଟ୍ ଥିଲା ରାତି ଚାରିଟା। ସନ୍ଧ୍ୟା ବଳେ ଦୁଃଖ ସୁଖ ହୁଅନ୍ତି।
କହିଲ।
ଉଁ ହୁଁ।
ଆଉ ତମ ପାଇଁ ପୁରୀ ଭୋଗ କଣ ନେବି ମାନେ ଏଇ ଯୋଉ କଣ କୁହନ୍ତି। ଗଖ। ଖଜାରିଆ ଖଜାରିଆ କଣ ନେବି ତମ ପାଇଁ କି?
ଦେଖିଲ ପାଣି।
ହୁଁ ଭାବୁଥିଲି ନେଇଯିବି ବୋଲି। ଏଠି ଭଲ ଲାଗେ ନା ପୁରୀ ଖଜା ଟା?
ଦ
ପୁରୀ ଖଜା ଟା ଭଲ ଲାଗେନି?
ହଁ ଭଲ ଲାଗେ।
ହୁଁ ନେଇଯିବି ବୋଲି ଭାବୁଛି ଆଉ।
ଉଁ ହୁଁ।
ହଁ ଆମେ ଯାଇନୁ ଏ ଟିକେ ସମୁଦ୍ର ଟିକେ ବୁଲାବୁଲି କରିବାକୁ ଯାଇନୁ କାଲି ତ ଲେଟ୍ ହେଲା। ଏ ତ ଆଜିିବି ସେଥିରେ ତ ବର୍ଷା ଟିକେ ପକେଇଲା ଠାକୁର ଦର୍ଶନ କରି ଆଉ କାଲି ତ କୋଣା କ ଆଉ ବାଟ ମଙ୍ଗଳା ବୁଲିକି ଆସିଥିଲୁ ସେଇ ବାଟରେ। ଆଉ ଖାଲି ଏଇ ସି ବିଶ ଟା ହୁଁ ଉଁ ଉଁ।
ନାଇଁ କାଲି ତ କୋଣାର୍କ ଆଉ ବାଟ ମଙ୍ଗଳା ଦିଟାକୁ ବୁଲାବୁଲି କରିକି ସେଠି ଗୋଟେ ଲଜରେ ରହିଥିଲୁ। ଆଜି ଗୋଟେ ଦିନ କେବଳ ଖାଲି ପୁରୀରେ ଗଲା। ଠାକୁରଙ୍କୁ ଦର୍ଶନ କରିବା ପୁରା ଗୋ ଗୋଟେ ଦିନ ହେଲା ପୁରା ଖିଆ ପିଆ ନାହିଁ କିଛି ନାହିଁ ପୁରା ଉପାସ। ଭିଡ଼ ଗଲା ତ। ଆଜି ଗୋଟେ ଦିନ ଗଲା ତ କାଲି ଭାବୁଛୁ ସି ବିଚ୍ ରେ ସବୁ ବୁଲାବୁଲି କରିକି ଆଉ ସନ୍ଧ୍ୟାଏଳକୁ ବାହାରିବୁ ଆଉ।
ଓ ହଁ।
ହୁଁ ଭାରି ଭଲ ଜାରା ତମେ ଆସିଛ ଏଠିକି କେବେ?
ନା ମୁଁ ଯାଇନୁ।
ଉ ହୁଁ। ଆଉ କେବେ ଚେଷ୍ଟା କରିବ ଏଠିକି ଆସିବା ପାଇଁ ଠାକୁରଙ୍କ ଡୋରି ଲାଗିଲେ ଯାଇ ଆସିପାରିବ ନହେଲେ ତ ନାଇଁ ଆଉ ଯେତେ ତେ ପଇସା ପତ୍ର ଥିଲେ କଣ ହବ?
ହଁ।
ଯେପର୍ଯ୍ୟନ୍ତ ଯାଇ ଜଗାର ଡୋରି ନ ଲାଗିଛି ତ ଆସିପାରିବନି ଆଉ।
ନା ଯାଇଥ ହବ ନା।
ହଁ ଯାଇ ହବନି ଆଉ।
ଆଉ।
ଆଉ କଣ ଆମେ ଏଇଠି ଏଛେ ବାହାରେ ରୁମ ବାହାରେ ବର୍ଷା ଟିକେ ପକେଇଚି ଥଣ୍ଡା ଲାଗୁ ଚି ରୁମ ବାହାରେ ଆସିଥିଲୁ ଟିକେ ମାର୍କେଟ ଆଡେ। ଆମେ କହିଲୁ ଟିକେ ଯିବା ମାର୍କେଟ ଆଡେ ଟିକେ ବୁଲାବୁଲି କରିଦବା ସାଙ୍ଗ ପିଲା ସବୁ ଆସିଥିଲୁ। ଆମେ କହିଲୁ ଟିକେ ମାର୍କେଟ ଆଡେ। ଆମେ ଯାଇଛୁ ଏଇ ଛଅ ସାତ ସାତ ଜଣ ଆସିଛୁ।
ଅ ହଁ।
ସାତ ଜଣ ଝିଅ ପିଲା ସବୁ ସାତ ଜଣ ଆସୁ ଆଉ ମାନେ ଛଅ ଜଣ ଝିଅ ପିଲା ଆସିଛୁ ଆଉ ଜଣେ ବଡ ଲୋକ ମାନେ ସ୍ତ୍ରୀ ଲୋକ ଜଣଙ୍କୁ ଆଣିକି ଆସିଛୁ ଆଉ। ନହେଲେ ଏକୁଟିଆ ନା ଝିଅ ପିଲା ଘରେ କେହି ଛାଡିବେନି ଉଁ।
ବସ ନା ଗାଡି କରି ଯାଇଥିଲ
ନାଇଁ ନାଇଁ ନାଇଁ ବସ ରେ ଗଲେ କଣ ହେଇ ହବ ଆମେ ଫାଷ୍ଟେ ଗାଡି କରି ପଳେଇ ଆସଥିଲୁ ଆମେ ଦେଖିଲୁ ଯେମି ତୀ ବୁଲାବୁଲି ହବନି ରୁହା ରୁହି ସିଷ୍ଟମ ମାନେ ଗାଡି ପଠେଇଦେଲୁ। ଆମେ ଛ ଅଛୁ ଆଉ।
ଅ ହ।
ଜଣେ ସ୍ତ୍ରୀ ଲୋକକୁ ଆଣିକି ଆସିଥିଲୁ ଆଉ ହୁଁ। ଜଣେ ସ୍ତ୍ରୀ ଲୋକ ମାନେ ଭାଉଜ ହିସାବରେ ହବ ତାଙ୍କୁ ଆଣିକି ଆସିଥିଲୁ ଆଉ। ଏକୁଟିଆ ଡଢ଼ ମାରିବ କାଳେ ବୁଝିଲ।
ଓ ହୋ। ଆଉ। ନା। ହଁ।
ଆଁ।
ଏକଥରେ ରାତିରେ।
ଏକାଥରେ ରାତିରେ।
ହୁଁ ହୁଁ ଆଉ ରାତିରେ ଆଜି ରୋଷେଇ କଣ?
ସକାଳ ଖାଇବା କଣ ଅଛି ସେଇ ହବ। ନାହିଁ। ସକାଳର ଖାଇବା ଅଛି ତ ସେଇ ହବ।
ସେୟା କୁ ଗ ଗରମ କରିଦବୁ।
ହଁ।
ଓହୋ ଭଲ ଆଉ ଫ୍ରିଜ ରେ ରଖିଦଉଛୁ ବୋଧେ ଆଉ।
ହଁ ଫ୍ରିଜରେ ରଖି ଦେଲେ ସକାଳ କର କେବଳ ସକାଳ ତ ଖାଇଦବ।
ଓହୋ।
ସଇଲା ଆଉ।
ଆହ ଭଲ ଫ୍ରିଜରେ ରଖିଦଉଚ। ଏକାଥରେ ରୋଷେଇ କରିଦେଇକି ଆଉ।
ସେଇଆ ଆଉ। କଣ ଦେବି? ଉଁ।
ଉଁ ହୁଁ।
ସବୁ ଥେରେ ତାର ତ୍ ସବୁ ଥେରେ ତାର ଦୁଷ୍ଟ ସବୁ ଥେରେ।
ହଁ ଛୋଟ ପିଲା ଟା ତ ଆଉ ସବୁଥେରେ ଲାଗୁଥିବ ତ ପୁଅ।
କହିଲି ଯା ଟି ଭି ଦେଖିବୁ ଯା ସାଡେ ଯା ଟି ଭି ଦେଖିବୁ ଯା ସେ କଣ ଶୁଣଉଚି।
ଉଁ ହୁଁ ଯାହା ହଉ ଘରେ ଛୋଟ ପିଲା ଟା ଅଛି। ଟାଇମ ପାସ୍ ହେଇଯାଉଥିବ ତୋର।
ହୁଁ ଫୁନି
ଆଁ? ଉଁ ହୁଁ।
ଉଁ ହୁଁ ଆଉ
ହଁ।
ଉଁ। ଏଁନ୍ତି ଆମେ ଏଠି ସନ୍ଧ୍ୟା ବେଳେ ତ ମାର୍କେଟ ଆଡରେ ଆସିଥିଲୁ। କିଛି କିଣା କିଣି କରିନୁ ଖାଲି ଚା ବି ପିଆ ହେଇଚି। ଆଉ ଭାବିଥିଲୁ ଚି ଚାଉମିନ ଟିକେ ଖାଇବୁ ବୋଲି। ଆ ଚାଉମିିନ ଦେଖିଲା ବେଳକୁ ଖାଇଛୁ ଚାଉମିିନ ଖାଇକି ଏଠି ବୁଲାବୁଲି କରୁଚୁ ଆଉ।
ଅ ହଁ।
ହଁ।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
ଏଁତି ବାହାରକୁ ଆସିଲେ ଭଲ ବୁଲାବୁଲି କରିବା କଥା ଆଉ।
ହଁ ଭଲ ଯାଇଚ ଯେ ଆଉ ବୁଲାବୁଲି କରିବୁ ଆଉ।
ହଁ ହଁ ହୁଁ ପିକନିକ ଟିକେ ଆସଥିଲେ ଭଲ ଲାଗେ ସାଙ୍ଗ ପିଲାଙ୍କ ସହିତ।
ଉଁ ଉଁ ହୁଁ।
କେତେବେଳେ ଥରେ ପରିବାର ସହ ପ୍ଲାନିଂ କରୁନ ଯିବା। ବୁଲାବୁଲି କରିବା ଏଇ ପୁରୀ ହଉ ନହେଲେ ଯେକୌଣସି ଜାଗା ହଉ। ବୁଲାବୁଲି କରନ୍ତେ ବୁଲାବୁଲି କରିକି ଆସନ୍ତେ।
ଆଁ?
ଉଁ ହୁଁ କଣ ତମ କଣ ତମ ପୁଅ ଡାକୁଚି?
ରେ ଏଁତି ତାର ଡରି
ହେ ହେ ହେ ହେ ହା। ଏଁ ଆ ହାଁ ଆଉ।
ଆଉ
ଆଉ କଣ ମ ଏମିତି ଆସିଥିଲି ବୋଲି ମନେ ପଡ଼ିଲା ମୁଁ କହିଲି ଆଉ ଟିକେ ଦିଦିଙ୍କୁ ଫୋନ କରିଦିଏ ଆଉ ମନେ ପଇଲାଇଁ ଆଉ ତାଙ୍କୁ ବି ତମକୁ କାଲି ନହେଲେ ଦେଖିବି ତମକୁ ଭିଡିଓ କଲ ହରିକା ସବୁ କରିବି। ଆଉ ତମେ ସବୁ ଟିକେ ଜାଗା ଦେଖିବ ସି ବିଚ୍ ର।
ହଁ ହଁ।
ଆଉ ତମ ପାଇଁ ସେଠୁ କଣ ନେବି କି ଯେମିତି କି ସବୁ ମିଳେ ନା ଶଙ୍ଖର ସି ବିଚ୍ ରେ। ଶଙ୍ଖର ସବୁ ମିଳେନି ମୀରର ନହେଲେ ସବୁ ଅ ମାନେ ସବୁ ଡିଜାଇନ ଡିଜାଇନ ଜିନିଷ ସବୁ ମିଳେ ନା ସେଠି? ତମ ପାଇଁ କଣ ଦେଖି ନେବି? ହଉ ମୁଁ ସେଇଠି ହୁଁ ହୁଁ ମୁଁ ସେଇଠି ଭିଡିଓ କଲ କରିବି ଦେଖେଇକି ତମ ପାଇଁ ନହେଲେ ନେବି ଆଉ।
ହଁ ସେଇ ଶଙ୍ଖ ଜିନିଷ ସବୁ ଆଣିବ ଆଉ।
ହୁଁ ହୁଁ ସେଇଠି ସବୁ ମିଳେ ନା ନା ଶଙ୍ଖ। ତମର ଶଙ୍ଖ ଅଛି?
ନା ନାଇଁ ଯେ ଅଛି ଯେ ବାଜେ ଏତେ ଉଁ ବାଜେନି।
ଓହୋ। ତାହେଲେ ମୁଁ ଦେଖିକି ତମ ପାଇଁ ସେଇ ଶଙ୍ଖ ନହେଲେ କିଛି ଆଉ ଯଦି ଭଲ ଜିନିଷ ଥିବ ତାହେଲେ ମୁଁ ସେଇଥିରୁ ନେଇଯିବି ଆଉ।
ଓହୋ।
ହୁଁ ଏମିତି ଆଉ।
ଓହୋ।
ଯିବି ଆସିଥିଲି ମାର୍କେଟ ବୁଲାବୁଲି କରି ଯାଉଛି ଅଇଖା ଟିକେ ରୁମକୁ। ରୁମକୁୁ ଯାଇକି ଆଉ ନହେଲେ ଆଉଥରେ କଲ୍ କରିବି ଆଉ ହେଲା।
ଓହୋ ହଁ ହଉ ନହେଲେ ଆଉଥରେ କଲ୍ କରିବ।
ହଁ ମୁଁ ରୁମକୁୁ ଯାଇକି ତମୁକୁ କଲ୍ କରିବି। ଅଇଛା ମାର୍କେଟ ଆଡେ ଟିକେ ବୁଲାବୁଲି କରିବାକୁ ଆସିଥିଲି ତ।
ହଁ ହଁ ହଉ। ହଉ ହୁଁ।
ହଉ।